ଅଫ୍।
ହ୍ୟାଲୋ।
ହଁ ଦିଦି ନମସ୍କାର କୁହନ୍ତୁ ଏ ବସି ଟିଫି ବି ଦେଖୁଛି ଆଉ ସ୍କୁଲ ତ ପିଲା ଯାଇଛନ୍ତି କଥା ବସି ଆଉ ଚା ଫା ପିଇକି ବସିନି ଆ। ଆ ଯେଉଁ ଛୁଆ ଟିକି ବାହାରାରୁକୁ କହିଲେ ଟିଫିନ୍ ନେବାକୁ ତ ସ୍କୁଲକୁ। ତ ହେ କହିଲେ ଆଜି। ତ ସାଢ଼େ ଦଶଟ ବେଳେକୁ ଛୁ ଛୁଟି ହେଇଯାଉଛି କହିଲଲେ ବିସ୍କୁଟ ଫିସ୍କୁଟ୍ କଣ ନେଇଯିବ ଆଜି। ଆ ଆଇେ ପଛେ କଣ ଖାଇବେ ଆଉ ଆପଣ ଆପଣ କଣ ଖାଇଚତି ସକାଳେ ତ ସେ କରିନି ଆ ଆଜି କରିବି ଟିକେ ଲେଟ୍ କୁ ଆଉ।
ହଁ।
ଏଇ ତ ଆମର ଓଡିଆ ଖାଦ୍ୟ ଭାତ ଯାଏ ଆ। ଡାଲି ଆଳୁ ଚଟଣି ଭଜା ଭଜି ପନିର ଏଇ ତ ଓଡ଼ିଆ ଖାଦ୍ୟ ଆମର ଆଉ। ଆଜ୍ଞା ଆପଣ କଣ ସକାଳୁ ଜଳଖିଆ କରିଛନ୍ତି।
ହଁ ହଁ ଆମେ ବି ସକାଳୁ ଟିକେ ଆଗ ଠାକୁର କରିଦେଲି ତାପରେ ଟିକେ ଶାଗ ଭଜା ହେଲା ପିଲା ମନେ ଗଲେ ସ୍କୁଲ। ନା। ପୋଟଳ ଆଳୁ ଭଜା କଲି ଛୁଇଁ ଆଳୁ ଭଜା ହେଲା ତାପରେ ଆଳୁ ଭର୍ତା ହେଲା। ଆଉ ଡାଲମା ଟିକେ ଏମିତି ହେଇଛି ଆଉ।
ତ
ରୋଷେଇ ପୁରା ଖତମ ହଁ। ସେଇ ସରିଲା ସେ ବାପା। ବାପା ଗାଧେଇ ନାହାନ୍ତି ବାପା ଗାଧେଇ ସାରିଲେ ଆସିଲେ ଖାଇବେ ସଇଲା କାମ।
ହଁ ହଉ ଆମେ ଟିକେ ଆଜି କୋଉ ବିଷୟରେ ଟପିକ ରେ କଥା ହବା ମା ବିଷୟରେ।
ହଁ କୁହନ୍ତୁ ହଁ ହଁ।
ଆଉ କୁହନ୍ତୁ ଆମର ମାନେ ମାଟାର କେତେ ରୂପ ଆମ ମାଙ୍କର ମା ମାନଙ୍କର ଆଉ ଯେତେବେଳେ ମା ଗୋଟେ ଆଜ୍ଞା ସରିବନି। ତ ମା ଆମକୁ
ଆଇନ
ଆଜ୍ଞା।
ମା ଏମିତି ଗୋଟେ ଶବ୍ଦ ମା ଭଳିଆ କେହି ନାହିଁ ହଁ କର୍ମ ମା କଣ ଦବ ସେଇଟା ହିଁ ଦବନି।
ଯେତେବେଳେ ମାଆ ଛୁଆକୁ ଜନ୍ମ କରୁଛି ଦଶ ମାସ ପେଟରେ ପୁରେଇ କି ଜନ୍ମ କରୁଛି। ତା ନାଳନ ପାଳନ ସବୁ। କରୁଛି ଶାଶୁ ଶ୍ୱଶୁରଙ୍କୁଠୁ କଥା ଶୁଣୁଛି ସ୍ୱାମୀ ମାନଙ୍କଠୁ ଶୁଣୁଛି ଛୁଆମାନଙ୍କୁ କେତେ କଥା ଶୁଣିବାକୁ ପଡୁଛି ମାଆ ର। ଯେତେବେଳେ ଛୁଆ ବଡ ହେଇ ହେଇଯାଉଛନ୍ତି ପାଠ ଶାଠ ପଢ଼ିକି ଯେତେବେଳେ କୂଳରେ ଲାଗିଯାଉଛନ୍ତି।
ସେତେବେଳେ ମା ବାପାଙ୍କୁ ପଚାରୁନାହାନ୍ତି।
ଚିହିଁ ପାରୁ ନାହାନ୍ତି ନେ କେଉ ମା ବାପା ଙ୍କୁ ଅନାଥ ଚାସ ଆମେ ଛାଡ଼ି ଦେଉଛନ୍ତି କୋଉଠି?
ବୁଧ୍ର ହଁ ସେଇଠି ସବୁ ଡି ଜାଗାରେ ନେଇକି ଛାଡି ଦୋଉଚନ୍ତି। ସେଇଟା କଣ ଠିକ୍ କରୁଚନ୍ତି। ଆମେ ବି ପିଲାଙ୍କୁ ଆମେ ବି ପିଲାଙ୍କୁ ବୁଝୋଉଚେ। କିନ୍ତୁ ପିଲାମାନେ ବଡ ହେଲେ ଆଉ ବୁ ଝି ପାରୁନାହାନ୍ତି ସେ କଥା ଆଉ ମା ଯେତେବେଳେ ମାନେ ବହୁତ କିଛି ମା ଯେତେବେଳେ ନଥିବ ତାଙ୍କ ପାଖରେ ଆଉ ହେତେବେଳେ ବୁଝିଲା ବେଳକୁ ନ
ବୁଝୁ ନଥିବେ ହଁ। ଏବେ ରିସେଣ୍ଟ ଉଁ ଗୋଟେ ହେଇଚି ଯୋଉ ତା ମା ଯେତେବେଳେ ସ୍ତ୍ରୀ ଆସୁଚି ତାର ପୁଅ ଯେତେବେଳେ ବାହା ହେଇଯାଉଚି ତା ବୋହୂ ଆସୁଚି ସ୍ତ୍ରୀ ଆସୁଚି। ସ୍ତ୍ରୀ କଥାରେ ପଡିକି ମାଆକୁ ନେଇ ଗୋଟ ଜଙ୍ଗଲ ଛାଡି ଦୋଉଚନ୍ତି।
ହଁ ଜଙ୍ଗଲ ଏ ବୁଦ୍ଧା ଆଶ୍ରମରେ ବି ଛାଡି ଦୋଉଚନ୍ତି। କଣ କହିଲେ?
ବୃଦ୍ଧାଶ୍ରମ ତ କମନ ହେଇଗଲାଣି। ନାଁ ତ ଯୋଉ ଜଙ୍ଗଲରେ ଛାଡିବା ମାଆକୁ ଠିକ୍ କରୁଚନ୍ତି ନାଇଁ। ଆମେ ବି କାଲି ସକାଳେ ଦିଟା ପୁଅ ଜନ୍ମ କରିଚି କି ଝିଅ ଜନ୍ମ କରୁଛୁ କାଲି ସକାଳେ ସେମାନେ ସେଇଆ ଶିଖିକି ସେମାନେ
ନିହାତି ଆମେ ଯଦି ଆମେ ଯଦି ଆମ ବାପା ମା ମାନେ ଦେଖ ଆମ ନିଜ ମାଆକୁ ଯେମିତି ଆମେ ମା ବୋଲି ଭାବୁୁ ଯେ ସେମିତି ହିଁ ଶାଶୁ ଶଶୁରଙ୍କୁ ବି ସେମିତି ଭାବିବା ନିହାତି ଦରକାର, କାହିଁକି ନା ଆମ ବାପା ମା ଯେମିତି ଆମକୁ ନଷ୍ଟ କରିକି ଜନ୍ମ କରି ସେଇ ପୁଅଟାର ବାପା ମା ସେମତି ଜନ୍ମ କରିଛନ୍ତି ନାହିଁ, ଆମେ ଯଦି ଠିକ ସେ ଆମ ବାପା ମାଙ୍କ ଯ ଆମେ ନେଇପାରିବାନି କାହିଁକି ନା ଏଇଟା ଆମକୁ ଭଗବାନ ଦେଇଛନ୍ତି। ସେମାନେ ରହିଲେ ତାଙ୍କ ଘରେ ଆମେ ଆମ ଶ ଶଶୁ ଶଶୁରଙ୍କୁ ନିଜ ବାପା ମାଆଙ୍କ ଭଳି ସବୁ ହିଁ କରିବାକୁ ପଡିବ। ଆଉ ଯଦି ଆମ ବାପା ମାଆଙ୍କ ଲାଖେ ଶାଶୁ ଶଶୁର ଦେଖିବାନି ତାହେଲେ ସେମାନେ କଣ କରିବେ, ଆମେ ଆମେ ତ ସେଇଟା ଆମେ ଯଦି ସେମାନଙ୍କୁ କୁ ମାନେ ପଚାରିବାନି, ତାହେଲେ ଆମ ଭାଇ ଭାଉଜ ତ ସେମାନଙ୍କୁ ପଚାରିବେନି।
ହଁ।
ବାପ ମା ପଚାରିବେ କି ନିହାତି ପଚାରିବେନି।
ମୋ ବାଉ ବୋଉ ସବୁବେଳେ ମୋତେ ସବୁ କଥା କୁହେ, ମୋ ବାପା ତୋ ବାପା ମୋତେ ଏମିତି କୁହେ ବାପା ଜେମା ଜେଜେ ବାପା ଏମତି ସବୁ କୁହନ୍ତି, ମୋତେ ଯେତେବେଳେ ମୁଁ ଯେତେବେଳେ ଶ କ୍ଷର ଶିଖିଲି ହାତରେ ମୋ ମାଆ ଆଗେ ଶିଖେଇଲା ବ୍ରହ୍ମା ବିଷ ମହେଶ୍ୱର। ହେ ଆପଣଙ୍କ ବାପା ବୋଉ ବି ଶିଖେଇଥିବେ ମା ଶିଖେଇଥିବେ କଥାର ମାଆ ହଉଚି। ପେଟ ବାପା ହେଉ ପିଠି ମା ସବୁବେଳେ ଘର କଥା ସହି ସାଇ ସବୁ କରି ଲାଷ୍ଟ ଆ ହିଁ ଇଏ କରେ। ସବୁ ସେଇ ବାପା କଣ ସହିବ?
ବା ହୁଁ ଶୁଣ ବାପା ରୋଜଗାର କରିକି ଆଣିକି ଦେଲେ ବି। ବାପା ବି ବହୁତ କଷ୍ଟ କରନ୍ତି। କେତେ କଷ୍ଟରେ ଶୁଣ ଗୋଟେ ଦିନ କାମ ଯଦି ଆସିଲା ଭଲ ନହେଲେ ସେଇ କାମରେ ନ ଖାଇକି ପେଟ୍ରୋଲ ସଞ୍ଚୟ କରିକି ମା ମା ପାଖକୁ ପ ଏଠି ହେଲେ। ଆମେ ମାନେ ମଣିଷ ହବା। ଆ ମା ହଁ ଆ ବାପା ଯଦି ନ ପଠେଇବେ ପଇସା ପତ୍ର ଭଲ ମନ୍ଦ ତାହେଲେ ମା କୋଉଠୁ ଆଣିକି ଦବ?
ହଁ ତାପରେ ଆଜିିକାଲି ଯୋଉ ପୁଅ ନେଇକି ଏମିତି କରୁଛନ୍ତି ମାଆ ମାନଙ୍କୁ।
ହୁଁ।
ମୋର କି ଅକ୍ତିଆର କରିବା। ବା ଆଉ ଖାଇବା ନଦବା ଖାଇବା ଅତ୍ୟାଚାର କରିବା ଏଇଟା କେତେ ଦୂର ଠିକ କି ଭୁଲ ଆପଣ ମ୍ୟାଡ଼ାମ ଟିକେ କହିଲେ ତ ସମ୍ପୂର୍ଣ୍ଣ ପାଖରେ ପୁରା ଭୁଲ୍।
ପୁରା ଭୁଲ୍। ସେଟା ଭୁଲ୍ ଆମେ ଯଦି ଶୁଣ ଆମେ ଯଦି ଆମ ଛୁଆ ମାନଙ୍କ ପାଖରେ ସେମିତି ବାପା ବୋଉ ହୁଁ କରିବା। ସେ ଛୁଆ ବି ଶିଖିଲେ ଆମ ମାନଙ୍କୁ ହିଁ ନିହାତି କରିବେ।
ଆମେ ସେଇ କଥାାରେ ଏ ହାତର ପାପ ଏ ହାତ ନବନି ଏହାତ ଏ ହାତ ପାପ ଏ ହାତ ନବନି କଥାରେ ତ ଆମେ ଆମ କର୍ତ୍ତବ୍ୟ କରି ଆମେ ଶାଶୁ ଶଶୁରଙ୍କ ସେବା କରିବା ହଁ ତ ଖାସ୍ କରି ମୁଁ ବି ଦିଟା
ସେମାନେ ଗାଳି ଦଉଛନ୍ତି ଆମକୁ କାହିଁକି କାହିଁକି ନା ସେ ନିଜ ଝିଅ ଲାଖେ ଭାବୁଛନ୍ତି। ଆମେ ଭାବିଦବା ସେମାନେ ଗାଳି ଦେଲେ ଭାବିବା ଆମ ମା ଗାଳି ଦଉଛି ସେଟା ଶୁଣି ହଁ ସେଟା ଶୁଣିବାନି ମାନେ ଆମେ ମା ଭଳିଆ ତାଙ୍କ ମାନଙ୍କୁ ଦେଖିଲେ ସେମାନେ ହିଁ ସିଏ ଯେତେ ଯାହା କରନ୍ତୁ। ଆମେ ମାଆ ଭଳିଆ ଦେଖିଲେ ଆମେ ପିଲାମାନେ ବି ଶିଖିଲେ ହଁ ମୋ ମାଙ୍କୁ ତ ମୋ ବୋଉ ଖାଇବାକୁ ଦେଇଥିଲେ ନା ଆମେ ବି ସେମିତି ମୋ ମା ବୋଉକୁ ହିଁ ଦବା ଆ ସେମିତି ଆଉ। କଣ କରିବା ଆଜିକାଲି ପିଲା ତ ସେଟା ବୁଝୁନାହାନ୍ତି ନା ହ୍ୟାଲୋ। ହ୍ୟାଲୋ।
ଓ। ହେଲୋ ମୁଁ କହିଲି ମୁଁ ତ। ମୁଁ ଆପଣଙ୍କ ପ୍ର ଏତିକ ଭଲ କର୍ତ୍ତବ୍ୟ କରିବି ତ ମୁଁ ନା ତମ ପ୍ରତି କର୍ତ୍ତବ୍ୟ କରିବି। ଶାଶୁ ଶାଶୁର ନ କରନ୍ତୁ ସେ ହଁ ଆମ କର୍ତ୍ତବ୍ୟ ଆମେ ହଁ ହଁ ଗାଳି ଦଉଛନ୍ତି କେତେ ବି କଥା ଶୁଣିବାକୁ ବି ପଡୁଛି ଛୋଟ ଛୁଆଙ୍କ ସହ ଯୋଉ। ଗୋଟେ ମାଆ ବି ବହୁତ କଥା ବି ଶୁଣୁଛି ଛୁଆମାନଙ୍କ। ପାଇଁ ଛୁଆ ଦୁଷ୍ଟ ହେଲା ଛୁଆ ପଡ଼ିଗଲା ଛୁଆ ପାଠ ପଢ଼ିଲାନି। ବାପା କୁ ତ କେହି କହିବେନି।
ହଁ ବାପା ତ ରହିଲେ ନା ସିଏ ରହିଲେ ଗୋଟେ କାମରେ ମା ତ ସକାଳୁ ଉଠିଲେ ମା ର ସବୁ ଦାୟିତ୍ଵ ମା ବିନା କି ଅଛି ସବୁ ଅନ୍ଧାର।
ଛୁଆ ଯଦି ପାଠ ନ ପଢିଲା ମା ର। ଛୁଆ ଯଦି ପରୀକ୍ଷାରେ ଫେଲ ହେଲା। ମାର୍କ୍। ଦୋଷ ଛୁଆ ଯଦି ଚାକିରି ନ କଲା ମାର ଦୋଷ ଯେତେବେଳେ ପୁଅ। ବାହା ହେଇଯାଉଛି ବୋହକୁ ଆଣୁଛି ସେତେବେଳେ ତ ମାର ଦୋଷ ହେଉନାହିଁ। ସେତଲେ କାଇଁ। ସେଟା ମାର ଦୋଷ ବୋଲି।
ସେଇଟା ସେଇଟା କହିବେନି କାହିଁକି ନା ଆଜିକାଲି ପରିସ୍ଥିତି। ତିରେ। ନିହାତି ମା ବାପା। ବାପାଙ୍କୁ ବି ବହୁତ ପିଲା ମାନୁନାହାନ୍ତି। ସମସ୍ତେ ମାନୁଛନ୍ତି ମାନୁନାହାନ୍ତି ଆମେ ହଜ ରେ ବୁଝେଇଲେ ସେ ପିଲା ଶୁଣିବେନି। କାହିଁ ନା ଆଜିକାଲି ଏ ପିଲା ନା ସେତେବେଳେ ନା କଣ ମା ମାନେ ଆମକୁ ବସେଇ ଦୋଉଥିଲେ ହଁ ଆମେ ବସିଲେ। ଏବେ ବସୁଚନ୍ତି ଏବେ ବା ବୋହୁତ ପିଲା ଦୁଷ୍ଟ ହୋଉଚନ୍ତି ପିଲା ଦେଖିବା ପ୍ରାୟ ମୋବାଇଲ ଧରିକି ଦୁଷ୍ଟ ହେଲେ ସବୁଥିରେ ଦୁ ମୋବାଇଲ ଯୁଗରେ ନା ଭୋହୁତ୍ ତ ମୋବାଇଲ ଧରି ବୋହୁତ ଦୁଷ୍ଟ ହୋଉଛନ୍ତି ପିଲାମାନେ।
ଦୁଷ୍ଟ ହୋଉଥିଲେ ମା ମାନେ ଆମକୁ ଗୀତ ଗାଇ ଦୋଉ ଲେ ଆଈ ମା ଯୋଉ ଜନ୍ହ ମାମୁ ଗୀତ ଶୁଣି ଦୋଉଥିଲେ ଲୋ ହଁ। ଆଉ ଗପ କୋହୁ ଆଉ ଆ ଏବେକା ଯୁଗରେ କଣ ହୋଉଚି ଛୁଆମାନେ ଦୁଷ୍ଟ ହେଲା ବେଳକୁ ମୋଵ୍ ମୋବାଇଲ ମାମାନେ ଧର୍ ଦେବେ ଏଟା ପ୍ରକୃତରେ
ମୋବାଇଲ ଧରିକି ପିଲାଙ୍କୁ ବୋହୁତ ନଷ୍ଟ କରିଦେଲେ।
ନଷ୍ଟ ହେଇଯାଉଛନ୍ତି। ସେଇଟା ମା ମାନଙ୍କର ବି ଖ ଇଏ ହଉଛି
ସେଇଟା ହିଁ ମା ମାନଙ୍କର ବହୁତ ଖରାପ ଉଁ ମାନେ କାମ ବ୍ୟସ୍ତରେ ବି ମୋବାଇଲି ଗୋଟେ ଗୋଟେ ଦେଇ ଦଉ ଯୋଉ ନି ମାନେ ତୁମ ମାନେ ଆଣି ଦେଇ ଦଉଛନ୍ତି। ମୋ ପିଲା ପା ଧୋଇଲେ ମୁଁ ଯାଉଛି ଆମେ କାମ କରିବା। ସେଇଟା ହିଁ ଭୋଉତ୍ ଭୁଲ୍ ତାଙ୍କୁ ହିଁ ସମୟ ଯୋଉ ମାମାନେ ମାନେ ସମୟ ଦେଇ ପାରୁନାହାଁ ରି ତା ମା ପିଲାମାନୁଙ୍କୁ ହିଁ ସମୟ ଦେବ କାହିଁକି ନାଁ ଆଜି ଆମେ ଯଦି ନ ଦେଇପାରିବା ପିଲାମାନୁଙ୍କୁ ସମୟ କାଲି ଆମେ ହିଁ ହଇରାଣ ହବା। କାହିଁ ହଁ କାହିଁକିନା ପିଲାମାନେ କଣ ଶିଖିଲେ? ହଁ ମାମା ମୋବାଇଲ ଦେଇଦେଲା ଏବେ ଦେଖିବ ପ୍ରାଏ ମୋବାଇଲ୍ ମାନେ ବି ଏବେ ଦେଖୋଉଚି ପିଲା ମାନେ ମାଆ ମୋବାଇଲ୍ ଧରିକି ବସେନା ସିଏ ବସିଲା ପୁଣି ପିଲାମାନେ ବି ଧୋଇଲେ, ସେ ମା ଯେତେବେଳେ ବୁଢୀ ମାନେ ବୁଦ୍ଧ ବୟସରେ ସେ ପାଣି ଟିକେ ବି ଦେଇ ପାଇଲାନି ସେ ଛୁଆ କାହିଁକି ନାଁ ସେ ମୋବାଇଲ୍ ୟୁ ଛ୍ କଲା ନାଁ ସିଏ ଆଉ ତା ମା କ ଥା ହେତେ ଧ୍ୟାନ ଦେଲାନି ସେଇଥିପାଇଁ ହିଁ ମାମାନେ ପ୍ରାୟ ମରିଯାଉଚନ୍ତି ଦେଖିବ। କି ଭଲ ମନ୍ଦ ସବୁଠି ମା ହିଁ ସବୁ ବି ଚି ମା ଯଦି ଯାହା ଶିଖେଇବ ପିଲାମାନଙ୍କୁ ନାଁ ମା ଭରି କେହି ନାହିଁ ଦୁନିଆରେ।
ଆଉ ଏଇ ଭଳିଆ ତ ତ ସେଇବା ମୁଁ କହିଲି କଣ ମାମାନେ କେତେ କଷ୍ଟ କରୁଚନ୍ତି ମା ମାନଙ୍କର କୋଉଥିରେ
ଉଁ ମା ଶୁଣ ମା ଭୋଉତ୍ କାମ କରେ କିନ୍ତୁ ମାଙ୍କ ମା ଦୁଃଖଟା କେହି ବୁଝନ୍ତିନି କେହିି ବୁଝନ୍ତିନି କେ ବଳ ଗୋଟିଏ ମା ହିଁ ବୁଝେ। ମାନେ ଆମେ ଏଇଠି ଭୁଲ କଲେ ନାଁ ଆମ ମା ଜାଣି ବ ମୁଁ ଏମିତି କଷ୍ଟ କରୁଚି ମାନେ ମୋ ଝିଅ ବି ସେମିତି କଷ୍ଟ କରୁଚି। ଆଉ ଆଜିକାଲି ତ ଯୋଉ ପରିସ୍ଥିତିରେ ଯୋଉ ପିଲାମାନେ ଛାଡ଼। ସେଇଟା ହିଁ ବୁଝେଇବା ଛୁଆ ମାନଙ୍କୁ।
ଆମେ ଠାକୁରଙ୍କୁ ଡାକୁଚି କି ମୁଁ ଅ ଏକ୍ସ ୱାଇ ଯେଡ୍ ସମସ୍ତେ। ମା ମାନଙ୍କୁ ସମ୍ମାନ ଦିଅନ୍ତୁ ମା ମାନଙ୍କୁ ଅତ୍ୟାଚାର ପରନ୍ତୁ ନ୍ତୁନି ମାଙ୍କୁ ଏତେ ବୃଦ୍ଧ ଆଶ୍ରମ ଛାଡୁଚନ୍ତି ସେଇଟା କରନ୍ତୁନି। କାରଣ ସିଏ ଆମକୁ ଛୋଟରୁୁ ବଡ କରିଚନ୍ତି ଆମକୁ ହେଲା। ମୁଁ ଆପଣଙ୍କୁ କହୁଚି ମୋ ଆଖିରୁ ଲୁହ ବହି ଆଉଛି ମୁଁ ରିସେଣ୍ଟ ଏବେ ଗୋଟେ କେସ୍ ଦେଖିଚି ଆମ ଘର ପାଖରେ ଆ ମାନେ ମାନେ ବୁଢୀ ହେଇଗଲା ତା ମାଟା ତାକୁ ତୁ ମାର ଧର ଇଏ କରନ୍ତି।
ସେଇଟା ହଁ ନାଇଁ ସେ ନା ତାଙ୍କ ଫାମିଲି କେସ୍ ନା ଆମେ କାହିଁକି କରିବା ଆମେ କରିପାରିବାନି ଆମେ ଦେଖିବା ଖାଲି ଆମକୁ ଦୁଃଖ ଲାଗିବା କାହିଁକି ନା ଆମେ ବି ଗୋଟେ ଝିଅ ନା ସେଇଟା ଆମକୁ ହିଁ କଷ୍ଟ ଲାଗିବ।
ଆଉ ମୁଁ ବି ମା ବି ମତେ ବହୁତ କଷ୍ଟରେ ମତେ ଇଏ କରୁଚନ୍ତି। ଆଉ ଶାଶୁଶଙ୍କ କଥା ସହକି ହଁ ଆ
କଣ କରିବା ସେଇଟା ତ ଭଗବାନ ସମସ୍ତେ
ମୁଁ ଯେତ ତାହଲେ ଆଜି ବି ମୋ ବାପା ମୋ ବାପା ତ ନାହାଁନ୍ତି। ଆଉ ମୁଁ ବୋଉ କଥା ଯେତେବେଳେ ଭା ଆଜି ପର୍ଯ୍ୟନ୍ତ ବାପାଙ୍କ କାଲି ରଣ୍ ଗଲା ଫାଦସ ଡେ
ହୁଁ ହୁଁ।
ମୁଁ ଯେତେବେଳେ ଉଁ କଣ ଆପଣ କହିବେ ବାପାଙ୍କ ଋଣ କି ବୋଉ ଋଣ କେ କେହି ବି ସୁଝି ପାରିବେନି। ଆଉ ଅଇଗା ବାପା ମରିଗଲା ପରେ ମୁଁ ଭାବୁଛି ଯେ ମୁଁ କାହିଁକି ବାପାଙ୍କୁ ହରାଇଲି ବୋଲି ମୁଁ ଆଜି ବହୁତ ଅନୁତାପ କରଛି ଆଉ ତାଙ୍କର ଦିନ ଅଛି ସେତିକ ଦିନ ସେ ଯିବେ।
ନିହାତି ହଁ ଆମେ କଣ କରିପାରିବା କିଛି ବି କରିପାରିବାନି।
ଆମେ ବି ବା ବୟସ ହବା ଆମେ ବି ବୁଢାାବୁଢି ହବ ଆମେ ବି ମରିିବା ଦିନେ ନା ଦିନେ ଆମେ ବି ମରିିବା।
ନିହାତି ତ ସେଇଟା ତ ଭଗବାନ ସମସ୍ତ ପାଇଁ ଆଣିଛନ୍ତି ଆଉ କଣ କରିବା।
ରହିବା ଆମେ ସମସ୍ତେ ଛୁଆମାନଙ୍କୁ ଭଲ ଶିକ୍ଷା ଦେବା ଯେମିତି ପର ମୁହୂର୍ତ୍ତରେ ବାପା ମାଆଙ୍କୁ କିଛି ଅସୁବିଧା ନ କରନ୍ତୁ ସେ ଆପଣ ହୁଅନ୍ତୁ ମୁଁ ହୁଏ କି ଯିଏ ବି ହୁଅନ୍ତୁ। ଆମେ ଏତିକି ତ ଯୋଉ ଇଏ ତ ଦେଇ
ନା ନା ଶୁଣ ବାପା ମାଙ୍କ ସ୍ନେହ କେବେ ଆମେ ଶଝିପାରିବାନି କିନ୍ତୁ ମାନେ ବାପା ମାଙ୍କ କଥା ଭାବିଲେ ବହୁତ କଷ୍ଟ ଲାଗେ। କିନ୍ତୁ କଣ? କରିବା ସେ ଛୋଟ ଛୋଟ ଭୁଲରେ ବି ବାପା ମା ମାନେ ବି ମାନେ ଦୂରେଇ ଯାଉଛନ୍ତି ନା। କାହିଁକିନା ଆମ ସେଟା ହିଁ ନି ଯିଏ ଅନୁଭବ କରୁଛି।
ହଁ ଆଉ କଣ କରିବା ହଁ।
ମୋର ନ ବାପା ମା ଅଛନ୍ତି। ଅବଶ୍ୟ ଏଇଥିରେ କହି ହୁଏନା କି ନାଇଁ ମୁଁ ଜା ଜାଣିନି ମୋର ବାପା ମା ଅଛନ୍ତି କିନ୍ତୁ ମୁଁ ତାଙ୍କୁ ଜାଣି ଜାଣି ହରାଇ ଦେଇଚି।
ପର୍ସନାଲ ପ୍ରୋବ୍ଲେମ ଥିବ ଆଉ।
ସେଇଆ। ଆଉ ସେମିତି ସବୁ ଆଉ କଣ କରିବା ମା ଭଳି ଦୁନିଆରେ ମା ବାପା କେବେ ବି ମିଳିବେନି।
ମା ସବୁ କରିବ। ଛୋଟରୁ ବଡ଼କ ପାଠ ପଢ଼ିବ ସବୁ କରିବ କିନ୍ତୁ ନାଁ ନାହିଁ ଆଡ ସେଇୟା ଆଉ। କଣ କରିବା।